ହଁ -ହଁ ଶୁଭିଲା।
ହୁଁ- ହୁଁ ପୁଅ କଣ୍ ସୋଇପଡିଲାଣି ନା କଣ୍?
ହଁ ସେ ବା ତ ସକାଳୁ ଶୋଇ ନଥିଲା ଏକାଥରେ ଗାଧେଇ ପାଧେଇ କି ଶୋଇ ପଇଲା ଆଉ।
ହୁଁ -ହୁଁ କଣ ସବୁ ଥିଲା?
ରୋଷେଇ କଣ ଟା?
ଆଁ
ରୋଷେଇ କଣ?
ମୁଁ ପା କରିଚି ଏଇ ଭେଣ୍ଡି ଆଳୁ ଖଟା ଆଉ ଅଁ -ନିମ ପିତା ଭାଜିଚି।
ସୋମବାର ନମବେଟା ଖାଇବ କି?
ସବର ଖାନ୍ତି ନି କି?
ହଁ ସୋରନା କ ସୋମବାର କା
ରବିବାରେ ସୋମବାର ବୁଧବାର ଶୁକ୍ରବାର ଖାଆନ୍ତି। ମଙ୍ଗଳ ଗୁରୁ ଶନିବାର ଖାଆନ୍ତିନି।
ମତେ କାଲି ମୋ ଶାଶୁ କହୁଥିଲେ ଆଜ୍ଞା ନିମପତ୍ର ଟିକେ ବାଇଗଣ ପ ଟେ ଭାଜିବୁ ନା ଖାଇବା ନିଜେ କରିପାରିବନି ଖାଲି ତୁ କର ମୁଁ ଖାଲି।
ମୁଁ ଆଜି ସେଏଁତି ଭାଜିଛି ଆଡେ ବଡ଼ି, ଆଳୁ, ବାଇଗଣ ପକେଇକି ଭାଜିଛି।
ହେଲା, ମୁଁ କହିଲି କାଲି ସୋମବାର ଖାଆନ୍ତିନି।
ହଁ, କରିବୁନି ବୋଲି, କହିଦେଲୁ ସୋମବାରେ ଖାଆନ୍ତିନି।
କରମିନି ଆଉ କଣ? ପୋଟଳ ତରକାରୀ କଲି। କଦଳୀ ତାକୁ ସିଜେଇକି, ଫୁଟେଇଲି। ଆଉ ସଜନା ପତ୍ର ଦିଟି, କଣ କହିଲୁ?
ସିଏ କଣ ସ, ସିଝେଇକି ଫୁଟେଇଲେ ସିଏ କଣ?
ଆରେ କଦଳୀ ଟା ଯେମିତି ଆଳୁ ଭର୍ତ୍ତା ଯେମିତି ଏ କଦଳୀ ଭର୍ତ୍ତା।
ହୁଁ। ସେ କଣ କଣ ଲାଗିବ ସିଏ?
ସବୁଲି କଣ କହୁଚ?
କଣ ଲାଗିଅଁ?
ଆଳୁ ଭର୍ତ୍ତା ଭଳିଆ ଲାଗିବ, କଣ ଲାଗିବ କଣ? ଭଲ ଲାଗିବ, ତାଙ୍କୁ ଭଲ ଲାଗିବ?
ହୁଁ, କଷା ଲାଗିବନି?
ନା, କଷା କାଇଁ ଲାଗିବ? ତାକୁ ଚୋପା ଛଡେଇ ଦବୁ। ଚୋପା ଛଡ଼େଇକି ସିଝେଇ ଦବୁ ହେଲା। ପ୍ରେସରରେ ଦିଟା ସିଟି ମାରିଦବୁ। ସିଟି ମାରି ଦେଇକି ଏ ତାକୁ ଲୁଣ ଟିକେ ପକେଇକି, ଯେମିତି ଆଳୁ ଚକଟା ହୁଏ, ଚକଡ ଦବୁ। ଟିକେ ତେଲ ଫୁଟଣ ଲଙ୍କା ପକେଇ ଦେଇକି, ସେଇ ଯୋଉ ତେଲରେ ଟିକେ ହଳଦୀ ପକ୍ ଦେଇ ଦେଇକି-ଇ ସେଟା ଫୁଟେଇ ଦବୁ। କଣ କଷା କାହିଁ ଲାଗିବ ସିଏ?
ଭଲ, ମୁଁ କହିଲି ଯୋଉ ନାନୀ ଯେମ୍ ତି ବାଇଗଣ ଫୁଟାଏ ସେଇଆକୁ ବଧେ, ଫୁଟେଇଛୁ ନା କଣ?
ନା, ନା, ଆଉ ଯୋଉ ଇଏ କରିଥିଲି। କଣ କହନି? ଆଉ କରିଥିଲି ସଜନା ପତ୍ର, ତାକୁ ଯୋଉ ପଣସ ମଞ୍ଜି, ଆଳୁ ଗୋଟେ ପକେଇକି ତାକୁ ବରା କରିଥିଲା।
ଓହୋ! ତମର କଣ ଗଛରେ ପଣସ ହେଇଛି କି?
ପଣସ ହେଇଥିଲା, ଦିଟା ତିନିଟା କନ୍ଦରେ ହେଇଥିଲା। ଆମର ଦେଇ ଦେଇଥିଲୁ। ଗୋଟିଏ ଥିଲା। ସେ ମଞ୍ଜି ଦିଟା ତାଙ୍କ ଯୋଉ ହେ ଜଉ, ପିକୁ ଘରୁ ମା କହିଥିଲା, ତାଙ୍କର ଦିଟା ମଞ୍ଜି ଦେଇଥିଲେ।
ହଁ।
ତାଙ୍କର ଗାଈ ତାଙ୍କର ପଣସ ଗଛ ମେଚେ, ପଣସ ଖାଉନାହାଁନ୍ତି ଖାଲି, ମଞ୍ଜି ଗୁଡା ବାହାର କରିକି ରଖି ଦଉଛନ୍।
ହୁଁ।
ସେ ତାଙ୍କର ଦେଇଥିଲେ ପଣସ, ପିକୁର ଦେଇର ଗୋଟେ ଝିଅ ହେଇଛିଲୋ ଆଜି।
ଆଜି ହେଇଛି?
କାଲି ରାତିରେ ସାଢ଼େ ସାତ
ପକୁ ଯିଏ-ଏ, ସିଏ ତମରି ପାଖରେ ଯିଏ ରହୁଥିଲା ତ?
ହଁ, ହଁ, ହଁ।
ହୁଁ।
ତାର ଗୋଟେ ଝିଅଟେ ହେଇଛି କାଲି ରାତିରେ-ଏ। ଦି କିଲୋ ଦୁଇଶହ ହେଇଛି।
ହଁ।
ତିନି ଦିନି ହେଲା ଯାଇଁକି, ଗଭ୍ମେଣ୍ଟେ ମେଡିକାଲ୍ ଲେ ଥିଲେ। ହେଲା, କାଲି ଲାଇଟ୍ ଟାରେ କାଲି ରାତିରେ ନେଇଗଲେ, ଲାଇଫ କାଡ୍ ନେଇଗଲେ। ନେଇଗଲା ପରେ କାଲି ରାତି ସାଢ଼େ ସାତଟା ବେଳେ ହେଇଛି, ତାର ବ୍ଲଡ଼୍ ସଟ୍ ହେଲା। ଦିଟା ବ୍ଲଡ଼ ଲାଗିଲା, ଜଳୀୟ ଅଂଶ ପୁରା
ମୋରି ଝୁମୁରି ବି ସେଇଠି ଦେଖଉଛି। ଆଁ
ଲାଇଭ କେୟାରରେ ନା।
ହଁ ହଁ।
ଓହୋ।
ଲୋକଟେ ତାକୁ ଫୋନ କରିଥିଲି ସେ ଏହି କଥା କହୁଥିଲା।
ହଁ ଆରେ ବ୍ଲଡ ଲାଗିଲା ଦିଟା ବ୍ଲଡ ଲାଗିଲା। ଏଇ ଯୋଉ ପିକୁ ସ୍ତ୍ରୀର ଦିଟା ବ୍ଲଡ ଲାଗିଲା।
ହୁଁ। ଉଁ ହୁଁ।
ଛୁଆଟା ହେଇଛି ଦି କିଲୋ ଦୁଇଶହ ହେଇଛି।
କଣ ପାଇଁ?
ହୁଁ।
ଉଁ ହୁଁ। ଓହୋ ବର୍ଷା ହଉଛି ନା ନାଇଁ।
ବର୍ଷା ସକାଳୁ ବର୍ଷା ହେଉଛି। ସଖାଳୁ ବର୍ଷା ହଉଛି ପାଞ୍ଚ ମିନିଟ ଛାଡୁନି ଟପ ଟପ ଟପ ଟପ କରୁଛି।
ମୋର ହଉଛି ମୁଁ କଣ କରିମି ଭାବୁଛିି ବୋଉକୁ ଆଣିବାକୁ ଯିବି। ତମେ ଯାଇନ? ହୁଁ। ଆଜି ସବୁ ସ୍କୁଲ ଖୋଲିଲା ଆଉ ସେଇଥି ପାଇଁ ରାତାରାତି ସବୁ ପଳେଇ ଆସିଲୁ ଖାଲିଟାରେ।
ହୁଁ।
ଆରେ ଏମିତି ହେଇଯାଇଛି ମନ୍ଦିର ପାଖ ବାଗେଇ ଦେଇଛନ୍ତି ଏଁ।
କଣ ହେଇଛି?
ମନ୍ଦିର ପାଖ ଯେମିତି ବାଗେଇଛନ୍ତି ଆସିବାକୁ ମନହଉନି ମନ୍ଦିର ପାଖରେ ବସିବୁ।
କୋଉଠି ବାଡେଇଛନ୍ତି ଚାନ୍ଦିନୀ ଫାନ୍ଦିନି କରିଦେଇଛନ୍ତି?
ନା ନା ଯୋଉ ସେଠି ଶନି ଗଛଟା ନଥିଲା।
ହୁଁ।
ସନି ଗଛ ଟା ପୁରା ଉପୁଡି ଯାଇ ନଥିଲା କି ସେଇଟାକୁ ଟୋଟାଲ ଡୋଜର ଲଗେଇ ତାଡ଼ି ଦେଇଛନ୍ତି ତା ଭିତରେ ପୁରା ହେଇଯାଇଥିଲା ଖୋଳ ଭଳିଆ। ତାକୁ ସବୁ ସିମେଣ୍ଟ ପୁରେଇ ପ୍ଲାଷ୍ଟର କରିଦେଇଛନ୍ତି ସ୍ଲୋପିଙ୍ଗ କରନ୍ତିନି।
ହଁ।
ସେମିତି ପୁରା ଦି ସାଇଡ ମାନେ ସେ ଯୋଉ ତେଲି ଘର ସାଇଡ ଆଉ ଏପଟେ ସେ ଯଉ ସମୀର ଯଉ ଉଠିଥିଲା। ଦିଜଣ ସ୍ଲୋପିଂ ଭଳିଆ କରିଦେଇଛନ୍ତି। ଶ୍ଲୋପିଂ ଭଳିଆ କରିକି ପୁରା ଗଡିଆ ପାଖରେ ଯେମିତି କାନ୍ଥ ଉଠେଇ ଦେଇଛନ୍ତି ଯେମିତି ବସିବୁ ଯେମିତି ବସିଲା ଭଳିଆ। କାନ୍ଥ ଦେଇଛନ୍ତି ପାହାଚକୁ ଟୋଟାଲି ଭାଙ୍ଗି ଦେଇକି ପୁରା ନୂଆ ପାହାଚ କରିଛନ୍ତି ପୁଣି ଛୋଟ ଛୋଟ। ପାହାଚ କରିଛନ୍ତି ଭଲ କରିଛନ୍ତି।
ସେ ଫଟୋ ଛାଡୁନୁ ନା ଯାଇଥିଲୁ ଟିକେ ଫଟୋ ଫଟୋ ଉଠେଇଲୁ ନା।
ମଲା ମୁଁ କିଛି ଉଠେଇନି ମୁ ନାଇଟି ପିନ୍ଧି ବୁଲୁଥିଲି ମୁଁ ଫଟୋ ଉଠୋଉଛି। ଆଉ ସେ ଯୋଉ ଗାଧୁଆଘର ଯୋଉ ଥିଲା। ତାକୁ ସବୁ ଭାଙ୍ଗି ଦେଇଛନ୍ତି ତାକୁ ଭାଙ୍ଗି ଦେଇଛନ୍ତି ସେ ଫୁଲ କୁଣ୍ଡ ଭାଙ୍ଗି ଦେଇଛନ୍ତି।
ପଇସା ଶୁଣୁ ଖାଲି ପଇସା ଗୁଡା ଖାଇଲେ।
ଆଉ ଆଉ କଣ ଆଉ କଣ କାମ କରିବେ ପଇସା ଏଠି ଆସିଛି ତିନି ଲକ୍ଷ ଅଠେଇଶି ହଜାର। ଥାଉ ଥାଉ ଥାଉ ଥାଉ। ଥାାଉ ଥାଉ ଆଉ ଘରୁ ଘରୁ କିଛି କହୁନଥିଲି କି?
ପୁରା ପୁରା ଗଢିଆ ଚାରି କଡ ଆଙ୍କ ହିଁ କରିଦେଇଛନ୍ତି।
ହଁ ହଁ ଗଢିଆ ଚାରିକଡ ଯାଙ୍କ।
ହୁଁ ହୁଁ
ତୁ ଘରକୁ ଫୋନ କରିନୁ ନା ଗଢିଆ ଚାରିପଟ ମାନେ। ଏପଟ ଖାଲି ଯୋଉ ଖଜିର ଗଛ ଗୋଟେ ଗୋଟେ ନଥିଲା। ଯୋଉଠି ରମ୍ ଅଁଳା କୋଳି ଗଛ୍ ଯୋଉ ଖଜୁରି କୋଳି ଗଛ ଟା ଥିଲା, ସେଇପଟ ସାଇଟି ତେଲିଘର ସାଇଟ ଟା।
ଓହୋ।
ହଁ ସେଇଟା ଖାଲି କରଛନ୍ତି ସେଠି ବସିବୁ ପୁରା ଚାରିଟା ବେଳିଆ ବସିବୁ ବଢିଆ ପବନ ବାଜିବ।
ଆରେ ମୁଁ ଯିମି ମତେ ଗୋଟେ ଫୋନ ଇ ଯୋଉ ଇଏ ନୁହେଁ ନା କଁ କହନି। ଖୁକୁଲି ନୁହେ ନା ଯୋଉ ଖୁଣ୍ଟିଆ କର ଏଠି।
ହୁଁ ହୁଁ।
ତାର ବାଆଘର ମତେ କାଡେ ପଠେଇଛି ଏକ୍ ତାରିକ୍ ଦିନ ତାର ବାଆଘର। ହେଲା।
ଏକେରେ।
ଏଇ ଜୁଲାଇ ଏକେରେ ମୁଗୁପାଳ ରେ ବାଆ ହଉଛି ସେଇ ପୁଅଟା ଘର ମୁଗୁପାଳେ।
ହୁଁ। ଉଁ ହୁଁ କଁ ଏଇ।
ଆଁ।
ଭଲ ପାଇ।
ନା ନା ଆରେଞ୍ଜ ମେରେଜ୍। ଭାବୁଛି ଭଲ୍ ପାଇ ଗୋଟିଏ ପୁଅ ତାର।
ହୁଁ।
ହୁଁ।
ଉଁ ହୁଁ ନାନି ଆଉ ଫୋନ କରନାନ୍ତି।
ନା କେହି ଫୋନ କରିନାହାନ୍ତି ନାନୀ କାଲି ରାତିରେ ଫୋନ୍ କରିଥିଲା କଥାହଉଥିଲା।
କଁ କହୁଥିଲା।
ଏଇ ଯାଇଥିଲୁ ଆସିଲୁ କେତଳେ ଆସିଲ କଲା ଆଇଲୁଉ ଯଉ ସାତଟା ବେଳେ ସମସ୍ତେ ପଳିଆଇଲୁ, ସେମାନେ ଗଲେ ଦାଣ୍ଡି ପଟେ ମୁଁ କଲି ତୁ ଆଗୁନ୍ ତୁ ଚାଲେ ଏଇ ପଟେ ନେଇକି ଚାଲେ।
ହୁଁ ନାଁ ମୁଁ ପା କହିଲି ମୁଁ କହିଲି ଝିଅ ମୁଁ କହିଲି ଝିଅ ଯିବ ଏଇପଟେ ଦେଖି ଦେଖି ଯିବ ଟୁଇଁ ଶାଶୁଘର ଟା।
ହୁଁ।
ହୁ ସେଇଥି ପାଇଁ ତାକୁ ସବୁ କହିଲି ସେଇପଟେ ଚାଲ ଦେଖି ଯିବୁ ଝିଅ କହୁଚି ଟୁଇଁ ମାଉସୀ ସା ତୋର କଣ ଏଇଠି ମୁ ହଁ ଚାଲୁନ୍ ଦେଖିଦେଇ ଯିବୁ ଏଇଠି ବାଟରେ ଟେଣ୍ଟ ମରା ହେଇଥିବ। ଉଁ ହୁଁ।
ତୁ ଗଲୁନୁ ଟିକେ ତାଙ୍କଘରୁ କାଲି ଭୋଜି ଖାଇକି ଆସିଥାନ୍ତୁ।
ଏ କାମ ନାଇଁ, ସେ ଦେଖିଥିଲେ ଡାକିଥାନ୍ତା।
କାହାର ଆଜି କର୍ମ ବୋଧେ।
ହଁ ଯାହାର କାଲି ଯାଇଥିଲେ ଭୋଜି ହେଇଥିଲା ଚଗୁଲ୍ ଯାଇଥିଲା। ଚଗୁଲୁ କୁ ନେଇଥିଲେ।
ଚଗୁଲ ଆ କିଏ ଆସି ନେଲା କିଏ ହଁ ଓହୋ।
ବାବୁଲ୍ ଦାସ ନେଇଥିଲା। ଚଗୁଲୁ ଗୁଡୁଲି ଯାଇଥିଲେ, ଆଗେ କାଳେ ଆସିକି ଗଣ୍ଡନ ଶଳା ଦିଟାକୁ ନେଇକି ପଳେଇଥିଲା।
ଚଳତି ଓହୋ।
ବହୁତ ବାଟ ନା ହଁ।
ଆରେ ସେମାନେ ପୁଣି ମନ୍ଦିର ପାଖରେ ବୁଲ୍ ଥିଲେ ତାଙ୍କୁ ନେଇକି ପଳେଇଛି।
ଇଏ ଯେମିତି ଛୁଆ ଚୋର ଭଳିଆ ନେଇକି ଯାଉଛନ୍ତି।
ଏବେ ନେଇକି ପଳେଇବି ତାପରେ ମୁଁ ଆମ ଗାଇ ସେଠୁ ଖରାଏଳେ ବାବୁଲ ଦାସ ଆସିଥିଲା ଟୁଇଁ ଫୋନ କରି କହିଥିଲା ହଁ ଟୁଇଁ ଫୋନ କରିକି ଆଗେ ଜଗୁଲ କୁ କହିଲା ଜଗୁଲ କହିଲା ମୁଁ ଆଗେ ପଚାରିବି। ସେଥିପାଇଁ ଯଇଁ କହିଲା ବାପାଙ୍କୁ ପଚାର ତା ଶଶୁରକୁ। ଶସୁରକୁ ଫୋନ କରିଥିଲା କଣ ଉଠେଇ ନଥିଲେ ହେତିକିଏଳେ ଟୁଇଁ କହିଲା ନହେଲେ ନନାଙ୍କୁ ପଠେଇବି? ହେଠୁ ଆସିବୁ ହେଠୁ ତାପରେ କହିଲାନା ମୁଁ ତା ସହିତ ଜିବିନେଇ। ହେଠୁ ମୁଁ କହିଲି ନାଁ କହିଲି ହାତରେ ନେଇ କୁଟିବି। ତ ନା ତୁ ପଠାନି ମୁଁ ଆଗେ ବୁଝି ସାରେ ର ମୁଁ କାହିଁ ଯିବି କହୁନୁ ସେମାନେ ତ ଯାଇଥିଲେ ଆସିଲେ ମୁଁ କାହିଁ ଯିବି। କହୁଛି ନା ନା ତୁ ଆଇ ଆଇ ହେଠୁ କଥା କାଟି ନେଇ ବାବୁଲ ଦାସ ଆସିକି କାଟି ଦେଇଚି ହଜାର। ଇଲୋ ଆଇଲେଣି ମୁଁ ନାଇଟି ପିନ୍ଧଛି। ଆମେ ଏଇନା ବସିଥିଲୁ ହେଇଠି। ହେଠୁ ତାପରେ କଣ ଯାଇଛୁ ବୋଲି ତ ମିଲାନୀ କହୁଥିଲା ମୁଁ ଆଉ ଜାଣିନି। ମିିଲାନି କହୁଉଥିଲା ଯେ ହଁ
ଚଗୁଲ ତା ଜୋଇଁକି କଉ ଥେଲେ ନୁଉ?
ଆ ଦେଇଛି ପା ହଜାର ଟଙ୍କା ଦେଇଛି।
ହଁ
ହୁଁ ତା
ଯାହା ହଉ ଅଷ୍ଟମଙ୍ଗୁଳି ଆସିବ ଆଉ।
ଆସିବ ତା ଡ୍ରେସ ସବୁ ଯାହା ଅଛି ନେଇକି ଯିବ।
ହଁ ପଳେଇବ ସିଆଡେ।
ଏଇ ରହିବ ଏଇଖୁଣି କିଛି ଦିନ ରହିବ ତାପରେ ବୋଧେ ସିଆଡେ ପଳେଇବ ଆଉ।
ହୁଁ କହିଲା ଡ୍ରେସ ନେଇଯିବ ଆସିକି।
ପୂର୍ଣ୍ଣିମା କହୁଥଲା ପା।
ହଁ ହୁଁ।
ମିିଲନାନୀ ବା କହୁଥିଲା ଆଗେ।
ହୁଁ କଣ କହିଲ?
ମିଲାନିପା କହୁଥିଲା ସେ ତାଙ୍କ କହୁଥିଲା ତା କଥା କାଳେ ତା ଇଏ କଥା।
ହୁଁ।
ବୁଲ ଦାସ କହିଥିଲା ତାର କଣ ଡ୍ରେସ୍ କିଣିଦବ ବୋଲି ସେ ନୂଆ କହିଲା କିଣିବ କାହିଁକି ଆସିକି ନେଇକି ପଳେଇବ ଆସିଲି ଅଷ୍ଟ ମଙ୍ଗୁଳିରେ ମୁଁ ତା ଦେଇଦେବି କହଇଁ ଦି ଚାରି ହଳ।
ହୁଁ। କି ତା ଗୁ ଗୁଡୁଲି ଅଛି ଗୁଡୁଲି ପିନ୍ଧିବନି ତାପରେ?
ପୁନିଅ ଦବୁ?
କିଲୋ ସିଏ ପା କାମ୍ପି ଦବ ସେ ଖାଇଜୀବ।
ହୁଁ ହୁଁ।
ଯେ ଝିଅ ଯାଇଛି ଯେତିକି ପଇସା ଏଇନା ବଞ୍ଚେଇବ ଡ୍ରେସ ଯା ପାଖକୁ ପଠେଇଦବ ନା ଆଉ।
ତୁ ରଖ ଆଁ?
ଆଁ କଣ?